ହ
ହାଲୋ।
ହଁଅଁ।
କୁହ?
ମତେ ରୋଷେଇ ଆସେନି। ତମକୁ ଆସେ?
ହଁ ମତେ ରୋଷେଇ ଆସେ।
ମତେ ତାହେଲେ ତମେ ଶିକ୍ଷେଇ ଦବ ରୋଷେଇ। ନହେଲେ ତମକୁ ଦିଦି ଡାକିବି।
ମତେ ରୋଷେଇ ଆସେ ମତେ ତମକୁ ଶିଖେଇଦେବି। ମୋ ଠାରୁ ରୋଷେଇ ଶିଖିବ?
ମତେ ତ କିଛି ବି ଆସେନାହି ତ ମୁଁ ଘରଠୁ କେବେ ବାହାରକୁ ବି ଯାଇନି ତ।
ଆଚ୍ଛା ଘରେ ବସି ମା କରିଦିଅନ୍ତି। ତମେ ଖାଅ?
ହୁଁ
ଆଉ ତମେ ତାଙ୍କଠୁ ଶିଖୁନ?
ଶିଖିବି ଯେ ଘରେ ପରା ଶିଖିଲେ ମା ମାନଙ୍କ ପାଖରୁ ଶିଖିଲେ ସେ କହିବେ କରିବା ପାଇଁ।
ହଁ ତ କରିବା ପାଇଁ କଲେ ତମ ଘର ପାଇଁ ତମେ କରିବ ନା ତମେ କଣ ଆଉ ଯାଉ ଚାଉବା ହେବେ ନା କଣ?
ମୁଁ ଯଦି ମୋ ମା ପାଖରେ ବସିିକି ଗୋଟେ ଥର ସେଇଟା ସିକିମି ସେ କହିବ କି ଏଇଟା କାଲି ଶିଖିଥିଲୁ ଏଇଟା ଆଜି କରିଲୁ। ଯଦି ସେଇଟା କରିଦେଲ ଯଦି ସେ ଖାଇବାଟା ଭଲ ହେଇଗଲା। ମା ତୁ ଏଇଟା ଭଲ କରୁଚୁରେ ତୁ କର।
ତାର ଡେଲି କରିବାକୁ ସବୁଦିନ ଏଇଟା କରିବାକୁ ପଡିବ। ନାଇଁ ଏଇଟା ବହୁତ କଷ୍ଟ କାମ ମୋ ପାଇଁ। ସବୁଦିନ କରିବା ଗୋଟେ କାମ ମତେ ଭାରି କଷ୍ଟ ଲାଗେ। ତମକୁ ଲାଗେନି?
ନା ହଁ ସବୁଦିନି କରିବା ପାଇଁ ତ କଷ୍ଟ ଲାଗେ। ଏଇଟା ଆମେ ନିଜ ପାଇଁ ନିଜେ କରୁଚୁ ବୋଲି ତାପରେ ଆମେ ଘରେ ହଁ କେବଳ ଯଦି ରୋଷେଇ କରିକିଖାଆନ୍ତୁ ଆମକୁ କିଛି ଲାଗିନଥାନ୍ତା। ଆମେ ଏତେ ସବୁ କାମ ସହିତ ରୋଷେଇ କଲା ବେଳକୁ ଆମକୁ ମାନେ ଉଁ ନିଜ ଦେହକୁ କଷ୍ଟ ଲାଗୁଛି। ଆମେ ଟିକିଏ ହଁ ସେଥିପାଇଁ ଆମକୁ କଷ୍ଟ ଲାଗେ। ନାଇଁ ତ ନିଜେ ନ କରିକି ନିଜେ ନ ଖାଇଲେ ତ ହବନି ନା। ଆଉ ସବୁବେଳେ ବାହାରେ ଖାଇପାରିବୁ କି?
ହୁଁ ମତେ କେବେ ଘରଠୁ ଦୂରରେ ରହିବାକୁ ହିଁ ପଡିନାହିଁ ତ ସେଥିପାଇଁ ମତେ ସେ ଲାଗେନି ତ ସେତେବେଳେ ଘରେ ହିଁ ଥାଏ। ମୁଁ ପଢୁଥିଲି ଯୋଉ ମୋ ସବୁ କଲେଜ ସବୁ ପାଖରେ ମୁଁ ସବୁ ଘର ପାଖାପାଖି ସବୁ ମାନେ ସାତ କିଲୋମିଟର ଭିତରେ ସବୁ କିଛି ମୋର ରହୁଛି। ହ୍ୟାଲୋ।
ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ, ମୋ ଭାଇ, ମୋ ବାବା, ମୋ ମା, ଏତିକି।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ।
କଣ କରୁଛନ୍ତି ସମସ୍ତେ?
ସମସ୍ତେ ବାହାରେ ଅଛନ୍ତି ମୁଁ ଏକା ଘରେ ବସିଛି।
ଗରମ ହଉଛି?
ହଁ ଆଜି ତ ଏତେ ବି ଗରମ ହଉନି କିନ୍ତୁ ସମସ୍ତେ ବସିକି କଥା ହଉଛନ୍ତି ଆଉ।
ଆଜି ଏତେ ବି ଗରମ ହଉନି ତ, ମୋର
ହଁ।
ମୋର ତ ଏବେ ନାଇଁ। ଆହୁରି ବହୁତ ଡେରି ଅଛି।
ଡେରି ଅଛି ତା ଭିତରେ ତମେ ରୋଷେଇ ଶିଖି ଯାଅ, ଘର କାମ ଶିଖି ଯାଅ, ବାହାଘର ହେଲେ ପୁଣି ଯାଇକି କାହା ଘରେ ବାସନ ମାଜିବଟି।
ନାଇଁ ନାଇଁ ମୁଁ ବାସନମାଜିବିନି ତ ସେଇଥିପାଇଁ ପରା ମୁଁ ଶିଖୁନି।
ଆଉ କିଏ ବାସନ ମାଜିବ ତାହେଲେ?
ନାଇଁ ସେଇଥିପାଇଁ ପରା ମୁଁ ଶିଖୁନି ତ ଶିଖିଲେ ସିନା ମତେ କହିବେ ସବୁ କରିବା ପାଇଁ।
ତମ ସ୍ଵାମୀଙ୍କୁ କହିବ ବାସନ ମାଜି ଦିଅ।
ନାଇଁ ସିଏ ଉଲୁ କରନ୍ତି ବାସନ ମାଜିବା ପାଇଁ।
ଆଚ୍ଛା, ଆଉ ତାହେଲେ ରୋଷେଇ କିଏ କରିବ?
ରୋଷେଇଟା ହେଇଟା ମୁଁ ଚଳେଇଦେମି ଥରେ ଅଧେ ଚଳେଇଦେମି। ଏ ଦୁନିଆର ସବୁଠାରୁ ବଡ଼ କଷ୍ଟ କାମ ହଉଛି ବାସନ ମାଜିବା।
ହଁ କି?
ନୁହେଁ, ମୋ ପାଇଁ ଏଇଟା ବହୁତ ବଡ କାମ କଷ୍ଟ କାମ। ବାସନ ମାଜିବା ନି ବାସ୍ ଖାଇକି ବାସନ ଉଠିକି ବାସନ ମାଜିବା।
ନା ମତେ ସେଟା ବଡ କାମ ନୁହେଁ ମ ବାସନ ମାଜି ଦେବି ସବୁଠୁ ବାସନ ଭିତରେ ପ୍ରେସର କୁକର ମାଜିବାଟା ହଉଛି ସବୁଠୁ ବଡ଼ କାମ ହେଲା ସେଇଟା।
ହୁଁ, ଆଉ ନିଜେ ଯୋ ଗାଧେଇ ସାରିବା ପରେ ଯୋଉ ଡ୍ରେସ ଟା ଆମେ ଧୋଇକି ଶୁଖେଇଥିବା, ତାଙ୍କୁ ତୋଳିବା ହଉଚି ମତେ ଭାରି କଷ୍ଟ ଲାଗେ।
ନାଇଁ ମତେ ସେଇଟା ଜମା କଷ୍ଟ ଲାଗେ ନା କାରଣ ମୋ ଡ୍ରେସ୍ ବି ମୁଁ ଗାଧେଇ ସାରିଲା ପରେ ପରେ ମୁଁ ନିଜେ ମୋ ଡ୍ରେସ୍ ଧୋଇବି। କାରଣ ମୋ କପଡା ଯଦି ଆଉ କିଏ ଧୋଇଲେ ମତେ ବି ଜମାବି ଭଲ ଲାଗେ ନା। ଜମା ଭଲ ଲାଗେ ନା, ମୋ ଘରେ ବି ମୋ ମାଆଙ୍କୁ ବି ମୋ କପଡା ଧୋଇବା ପାଇଁ ଦିଏ ନା। ମୁଁ ନିଜେ ହିଁ ଧେଇଦିଏ ନିଜେ ସଫା କରି ନିଜେ ସବୁ ବେଳେ ନିଜେ ଶୁଖେ ହଁ ମୁଁ ନିଜେ ଶୁଖେଇଦେବି ନିଜେ ଆଣିବି।
ମୁଁ ନେହି ତ। ତେଣିକି ତୋଳି କି ଦବୁ ମୁଁ ଭାଙ୍ଗିକି ରଖିଦେବି, କିନ୍ତୁ ମୁଁ ଶୁଖେଇଥିବି ତୋଳିକି ଆଣିବୁନି ତ।
ନାଇଁ ଶୁଖେଇବ ଧୋଇବ ନିଜେ ଶୁଖେଇବ ନିଜେ ତୋଳିକି ଆଣକି ଘରେ ରଖିବ।
ହୁଁ।
ଆଉ ମୋ କପଡା କୁ ଆଉ କିଏ ଶୁଖେଇଲେ ବି ମତେ ଶାନ୍ତି ଲାଗେ ନା ମୁଁ ନିଜେ ଶୁଖେଇବ୍ ମତେ ଶାନ୍ତ ଶାନ୍ତିଲାଗିବ ଆଉ ମୁଁ ନ ନିଜେ ଆଣିବି ତାକୁ ମୁଁ ନିଜେ ଭାଙ୍ଗିକି ରଖିବି।
ହୁଁ।
ହଁ।
ଯା ହ।
ଆଉ କଣ କୁହ ଆଉ ତମକୁ କଣ କରିବାକୁ ଭଲ ଲାଗେ?
ମତେ ବୁଲିବାକୁ ଭଲ ଲାଗେ ମୁଁ ବହୁତ୍ ବୁଲେ।
ହଁ ମତେ ବି ବୁଲିବାକୁ ଭଲ ଲାଗେ।
ତମକୁ ବୁଲିବାକୁ ଭଲ ଲାଗେ ନା? ବ୍-ପୁରୀ ଯାଇଚ?
ମତେ ବୁଲିବାକୁ ଭଲ ଲାଗେ।
ଯାଇଚ ନା? ସମୁଦ୍ରରେ କେବେ ଗାଧେଇଚ ଭଲ ଲାଗେ ନା ସମୁଦ୍ରରେ ଗାଧେଇବା କୁ ସାଙ୍ଗମାନଙ୍କ ସହିତ?
ମତେ ଟିକେ ପାଣି କୁ-ହଁ ଭଲ ଲାଗେ।
ଉଁ?
ମତେ ଟିକେ ପାଣିକୁ- ମତେ ପାଣି ଆକ୍ଚୁଲି ମତେ ଟିକେ ପାଣିକୁ ଡର ଲାଗେ। କିନ୍ତୁ ସମସ୍ତେ ଗାଧୁଛନ୍ତି ଦେଖିଲେ ମୁଁ ବି ଗାଧେଇବି। କିଛି ଲାଗେନି ସେତେବେଳେ ଆଉ।
ସାଙ୍ଗମାନଙ୍କ ସହିତ ଯାଇକି ପୁରୀ ରେ ଗାଧେଇବୁ ପୁରା ବଢିଆ ହୁଁ।
ହଁ।
ତମେ କାହା ସହିତ ଯାଇଥିଲ ସାଙ୍ଗମାନଙ୍କ ସହିତ ନା ଘର ଲୋକଙ୍କ ସହିତ?
ନାଇଁ ସାଙ୍ଗମାନଙ୍କ ସହିତ ଯିବ ବହୁତ୍ ମଜା। ସାଙ୍ଗ ମାନଙ୍କ ଯିବି। ମୁଁ ସାଙ୍ଗମାନଙ୍କ ସହିତ ଯାଇଥିଲି ହଁ।
ସାଙ୍ଗମାନଙ୍କ ସହିତ ଯିବା କଥା ପୁରୀ ଶୁଲ୍ ଲେ ଘର ଲୋକ ମାନେ ପୁରା ଆଗେ ତ ରାଜି ହେବାକୁ ପୁରା ଖୁସିରେ ଖୁସିରେ ରାଜି ହେଇ ଯାଆନ୍ତି ସମସ୍ତେ କହିବେ ନା ଝିଅ ଛୁଆ ଗୁରା କ ଯିବ ଇଏ ହବ ସିଏ ହବ ସିଏ ହବ ଇଏ ହବ ସମସ୍ତେ କହିବେ ପୁରା।
ହଁ।
ହୁଁ। ଏଇୟା ଆଉ କନ୍ କୁହ?
ଗଛ ଅଛି କୁହ।
ଆଉ ଦିନ ସାରା କଣ କରୁଥିଲ ଆଜି ଖରାବେଳେ କଣ ଖାଇଥିଲ?
ଖରା ବେଳେ ଖାଇଥିଲି ଭାତ ଡାଲି ଉଁ ମୋର ଗୋଟେ ସାଙ୍ଗ ଆଣିଥିଲା ସଜନା ଛୁଇଁ ତରକାରୀ ତାପରେ ମୁଁ ନେଇଥିଲି ଭାତ ଡାଲି ଆଉ ହଉଚି ପୋଟଳ ଆଳୁ ଭଜା ଆମ୍ବ। ତ ସିଏ ଆଣିଥିଲା ହଉଚି ଛୁଇଁ ତରକାରୀ ଆଉ ଚିପ୍ସ।
ତମକୁ ବେଶୀ କୋଉ ଫଳ ଟା ଖାଇବାକୁ ବେଶୀ ଭଲ ଲାଗେ କୋଉ ଫଳ?
ଫଳ ମତେ ଖାଇବାକୁ ଲିଚି ଭଲ୍ ଲାଗେ ଫଳ ଭିତରେ।
ମତେ ମତେ ତରୁଭୁଜ ବହୁତ୍ ପସନ୍ଦ୍। ତରଭୁଜ ଆଉ ଆମ୍ବ ତରଭୁଜ ଆଉ ଆମ୍ବ ଏଇ ଦିଟା ମତେ ବହୁତ୍ ପସନ୍ଦ୍।
ଏବେ ତ ଆମ୍ବ ଚାଲିଚି।
ହୁଁ ମୁଁ ବହୁତ୍ ଆମ୍ବ ଖାଏ ଜାନ୍ଚ ବହୁତ୍ ଆମ୍ବ ଖାଏ ମୁଁ।
ଦିଅ ଏବେ ବହୁତ୍ ଖାଇଦିଅ ତାପରେ ହାପ୍ ଏବେ ତ ସରିଯିବନି ନା। ବହୁ ତ ଏବେ ଯେତେ ପାରୁଛ ଖାଇଦିଅ।
ହଁ ଏବେ ସରି ସରି ଆସିଲାଣି ମୁଁ ବହୁତ ଆମ୍ଭ କରେ ମାନେ। ଆମ୍ବ ଗଛ ଯୋଉ କଞ୍ଚା ହବ। ସେଇଦିନ ଠାରୁ ଖାଇବି ଆମ୍ବ ସିଜିିନ ସରିବା ଯାଏ ଖାଇବି ପୁରା ବହୁତୁ ଖାଇବି ମୁଁ।
ତାପରେ ଗାଁ ରେ ରହୁଛ ମାନେ ତ ଗାଁ ରେ ତ ଛୋଟ ଆମ୍ବୁ ଯେତେବେଳେ ଛୋଟ ହେଇଥିବ ସେ ସେତେବେଳୁ ବି ମିଳିଯିବ ଆମ୍ବ ପୁରା।
ହଁ। ମୁଁ ସେଇଠି କହୁଛି ପୁରା ଆମ୍ବ ଯେବେ ଛୋଟ ହେଇଥିବ ପୁରା ପାଚିକି ଶେଷ ହବା ଯାଏ ପୁରା ଖାଇବି ମୁଁ।
ସବୁଦିନ ମୁଁ ଖାଏ ସବୁଦିନ ସବୁଦିନ ଖାଇମି। ସକାଳୁ ଉଠିବି ବ୍ରସ କରିବି ଫାଷ୍ଟ ମୁଁ ବିସ୍କିଟ୍ ଡ଼ବାକୁ ବିସ୍କିଟ ଦି ଟା ଖାଇଦେବି ସରିଗଲା ତାପରେ ଆମ୍ବ ଧରିକି ଖାଇବି ଆଉ କିଛି ନାହିଁ ଦିନ ସାରା ଖାଲି ଆମ୍ବ ହେଇକି ରହିଯିବି ମୁଁ।
ନାଇଁ ତମେ ସକାଳୁ ବିସ୍କିଟ ଖାଉଛ। ସେଇଟା ଖାଇବନି ସେଟା ଭଲ ନୁହେଁ ଜମା।
ଖାଲି ଉଠିଲି ମାନେ ବିସ୍କୁିଟ୍ ଡାବା ନ ଦେଖିଲେ ମୋ ମୁଣ୍ଡ ଖରାପ ହେଇଯିବ।
ମାନେ ଏତେ ପସନ୍ଦ।
ହୁଁ ମୋତେ ବହୁତୁ ପସନ୍ଦ। ଛୋଟବଳୁ କୁହାଯାଏ ନାଁ ଛୋଟବଳୁ କାହାକୁ କୋଉଟା ପସନ୍ଦ ହେଲେ ମତେ ବିସ୍କିଟ ଟା ବହୁତୁ ପସନ୍ଦ।
ଆରେ ଆରେ।
ହୁଁ।
ନାଇଁ ସେଟା କଣ କହିଲ ସବୁଦିନ ଖାଇବନି।
ଆଉ କିଛି ନୁହେଁ ପୁଣି ମ୍ୟାରିଗୋଲ୍ଡ ଆଉ କିଛି ଖାଇବିନି ମୁଁ ମ୍ୟାରିଗୋଲ୍ଡ ହିଁ ଖାଇବି।
ଆରେ ମୋର ମୋର ଆଉ ଗୋଟେ ସାଙ୍ଗଟେ ଅଛି ଯାହାକୁ ମ୍ୟାରିଗୋଲଡ ବିସ୍କୁଟ ବହୁତୁ ପସନ୍ଦ ଆଉ ସିଏ ବି ସବୁବେଳେ। ମାନେ ପାଗଳ ମ୍ୟାରିଗୋଲଡ ବିସ୍କୁିଟ ପାଇଁ।
ଆଉ କିଛି ଖାଇବିନି ଖାଲି ମ୍ୟାରିଗୋଲ୍ଡ ହିଁ ଖାଇବି ସବୁବେଳେ ଖାଇବି ମୋର। ଡ଼ବାରେ ସେଟା ଥିବ ରହିକି ଥିବା ପୁରା ଭର୍ତ୍ତି ହେଇକି ଥିବା ଦରକାର ମୋ ବିସ୍କିଟଟା। ଜୁଆଡ଼େ ଯାଇଥିବି ଜୁଆଡ଼େ ଯାଇଥିବି ବୁଲି ଆସିବି ଗୋଟେ ଗ୍ଲାସ ପାଣି ଆଣିବି। ମୁ ବିସ୍କୁଟାକୁ ଧରିବୀ ଖାଇଦେବି ପାଣି ପିଦେବି ସରିଲା ପୁଣି ବୁଲିବାକୁ ପଳେଇବି ଆଉ କିଛି ଦରକାର ନାହିଁ ଦିନସାରା। ଖାଇବା ନହେଲେ ବି ଚଳିଯିବ ମୋର।
ପାଣିରେ ବୁଡେଇ ଖାଇଦିଅ।
ନାଇଁ ମୁଁ ପାଣିରେ ବୁଡେଇକି ଖାଏନି ତ। ଖାଇକି ପାଣିଟାକୁ ପିଇବି କିନ୍ତୁ ପାଣିରେ ବୁଡେଇକି ମୁଁ ଖାଏନି ତ। କ୍ଷୀରରେ ବୁଡ଼େଇ ଖାଏ।
ବିସ୍କୁଟଟା ଚ଼ୋବେଇକି ଖାଅ।
ହୁଁ। କ୍ଷୀରରେ
ହଁ ତମ ଦେହ ଠିକ ଅଛି ଟି।
ହଁ ଏବେ ତ ଠିକ ଅଛି।
ତମର।
ଆଉ ଭଲ ଅଛନ୍ତି।
ହଁ ହଁ ତମେ ଘରକୁ କେବେ ଆସିବ।
ଘରକୁ ମୁଁ ଏବେ ଯାଇଥାନ୍ତି ଟିକେ କାମଅଛି ବୋଲି ଯାଇହବନି।
ହୁଁ ହୁଁ।
ଆର ମାସରେ ଦେଖିବା ଏବେ ଯାଇଥିଲି ନାଁ
ରଜ କୁ ଆସିଥିଲ ନାଇଁ କି। ଘରକୁ ଆସିଲେ ତମେ କେତେଦିନ ରହ? ହାଲୋ। ହାଲ୍ଲୋ। ହାଲୋ। ହ୍ୟାଲୋ।
ହଁ, ଶୁଣି ପାରୁଛତ
ହଁ ଏବେ ଶୁଭିଲା କଣ କରୁଛ ମତେ କିଛି ଶୁଭୁନଥିଲା।
ଓ, ହୋ କଣ ହେଇଥିବ ଆଉ ମାନେ ଟିକେ ନେଟୱର୍କ ଇସୁ ହେଇଥିବ ଆଉ।
ଆଚ୍ଛା ଆଚ୍ଛା।
ମୁଁ କହିଲି ଘରକୁ ଗଲେତ ରହି ହୁଏନା ଅଧିକ ଦିନ ମାନେ ଚାରି ରୁ ପାଞ୍ଚ ଦିନ ହିଁ ରହିପାରେ।
ହୁଁ। ଆଉ ତମଘରେ କିଏ କିଏ ଅଛନ୍ତି?
ଘରେ ମାମା, ବାବା, ଭାଇ, ଜେଜେ।
ହୁଁ। ସମସ୍ତେ ଅଛନ୍ତି ସମସ୍ତେ ଘରେ ରହୁଛନ୍ତି ତମେ ଏକା ବାହାରେ ରହୁଛ?
ହଁ।
ହ, ଭାର କଷ୍ଟ।
ହଉ ଆଉ।
ହଉ ରଖୁଛି ଆଁ
ହଉ।